ହ୍ୟାଲୋ।
କହିଲି ଆଗଟା କଲା ବେଳକୁ ହ୍ୟାଲୋ
ହଁ କୁହ।
ଆଗଟା କଲା ବେଳକୁ ପଛଟା କଲା ବେଳକୁ ସତୁରି ଷାଠିଏ ସତୁରି ଭଳିଆ ପଳେଇବନି?
କାହିଁ ଖାଲି ଯୋଉ ଉପର ଲ ବା ସେତିକି କଲା ବେଳକୁ ନା ମ ମୁଁ ଆଭ୍ରେଜ ରଖିଛି ପଚାଶ।
ଦି ଟ୍ରିପି ଇଟା ଦରକାର ଦି ଟ୍ରିପ ଇଟା ହେଲେ ହବ ତିନି ଛଅ ହଜାର।
ଇଟା କିଏ କେମିତି ନେଇଥିଲେ ଇଟା ଦେବେନି କି ସେମାନେ?
ଦେବେ ଆଉ କଣ ସେ ପଇସା ଦେବେ ନା ଇଟା ଦେବେ।
ହଉ ସେ ଯାହା ହଉ ହଁ ସେ ଛାଡ। ଅଁ ଯୋଉ ବାଲି ତ ସିଏ ଦବାର ଥିଲା ତାର ମିଣ୍ଟୁର।
ଖାଲି ଦିଇ ଟ୍ରିପ ସେ ହଁ ଦିଟା କହିଦବା ତାକୁ ସେ ଦିଇ ଟ୍ରିପ ବାଲି ପକଉ
ହୁଁ। ଆଉ ନହେଲେ ଆଉ ଦିଟ୍ରିପ ବାଲିଗଲା ଆଉ ନହେଲେ ଦିଟ୍ରିପ କି ତିନି ଟ୍ରିପ ଲାଗିବ ନାହିଁ କି? ହଁ ମାନେ ଖାଲି ସେଇ ଛାତ ଲେବୁଲର ହବା ପାଇଁକା। ଛାତ ପାଇଁ ତ ଅଲଗା ଛାଡ। ସେତିକି ହେଇଯିବ ବାଲି ତ ହେଇଗଲା ହେତିକି ଇଟାଟା ଇଟା ଆଉ ସିମେଣ୍ଟ। ମୁଲିଆ ମିସ୍ତ୍ରୀ ଖର୍ଚ୍ଚ ଏଇଗୁଡା ତ ଯାହା ଲାଗିବ ବେଶି ଆଉ।
ହଁ।
ମତେ ଲାଗୁଛି ପଚାଶରେ ହେଇଯିବ ସେତିକି। ହଁ ହେଇଯିବ।
ଚାରିଟା ଦିଟା ମିସ୍ତ୍ରୀ କାମ କରୁଛନ୍ତି ମାନେ ଦିଟା ଚାରିଟା ଲେବର ହେଲେ ହେଇଯିବନି?
ହଁ ହେଇଯିବ ଦିଟା ମିସ୍ତ୍ରୀ କୁ ତ ଚାରିଟା ମୂଲିଆ ଆଉ ହେଇଯିବ।
ଦିଟା ମିଶି ଚାରିଟା ମୂଲ୍ୟ ହେଲେ ସବୁ ହେଇଯିବ।
ହୁଁ ଆଉ ସ୍ପଟିକଟା କୋଉ ସ୍ତିକ ଟା କହୁଥିଲି ଉ ଯୋଉ ଉପରଟା ଗ୍ରୀଲ ଲଗେଇ
କଣ କରିବା?
ଗ୍ରୀଲ୍ କେତେ କେତେ ଲଗେଇବା ବୋଲି। ମାନେ ପୁରା ଉପର ନୁହଁ ମାନେ କେତେ ଉଚା କାନ୍ଥ ଟା କରିସାରିଲା ପରେ ତାପରେ ଟିକେ ଗ୍ରିଲ୍ ବସେଇବାନି।
ହୁଁ ଅଣ୍ଟା ଜାଗା ଉଠିବ ତାପରେ ଗ୍ରୀଲ୍ ବସିବ।
ଅଣ୍ଟା ଯାକ ନୁହଁ ଆହୁରି ବେଶୀ।
ଆହୁରି ବେଶୀ ମାନେେ ତାହେଲେ ଛାତି ଯାଇକି ଲଗେଇବା।
ହଁ ହଁ ସେତିକି ଉଠେଇ ଦେଇକି ଗ୍ରୀଲ ଲଗେଇଦବା। କେତେ କେତେ ଏରିଆ ଗ୍ରୀଲ ଲଗେଇବାକୁ ରଖିବା ହଁ।
ଗ୍ରିଲ ଟା ରହିବ ଗ୍ରିଲ ଟା ରହିବ ବାହାରକୁ ଭିତରକୁ ସଟର ଲଗେଇଦବା ଆଲୁମିନିୟମ ସଟର।
ହଁ ହଁ ବଢ଼ିଆ ହବ।
ନହେଲେ ବର୍ଷା ପାଣିକୁ ଛିଟିକା ମାରିବ ନା।
ହଁ ହଁ।
ହ ନ୍ୟୁଜ। ଆଗ ଝର କାଟିଦେବ ତ ପଟିକ ଭିତରେ ରହିବ।
ହଁ ଅଁ।
ଆଗଝରକା ସ୍ପଟିକ ଭିତରେ ହିଁ ରହିବ।
ଗଜ ଝରକାଟା ତ ସ୍ପଟିକ ଉତ୍ତର ରହିବ ହଁ।
ଏପଟକୁ ହବ ରାସ୍ତାରେ ନା ମାନେ କୋଉପଟକୁ କହିଲ ଯୋଉ ଉତ୍ତର ପଟକୁ ସେପଟ କଣକୁ। ବାଁ ପଟ କଣକୁ ଏପଟେ ଇାଡୁ ଇ ପଶିଲା ବେଳକୁ ଡାହାଣ ପଟ କଣକୁ ରାସ୍ତା ଟା ହବ।
ହଁ ହଁ ଗୋଟେ ସାଇଡ୍‌ କି ରହିବ ହଁ।
ହଁ ଗୋଟେ ସାଇଡ୍‌ କି ରହିବ ଉଁ ଏତ୍ ହେଲେ ହେଲା ଆଉ କଣ ସେପଟ ସ୍ପଟିକ ଟା ଗୋଟେ ରୁମ୍ ଟାଇପ୍ ର ବାହାରିବ ଯେ ଏଗାର ଫୁଟୁ ନଅ ଇଞ୍ଚ ମାନେ ବାର ଫୁଟ ରୁ ସ୍ପଟିକ।
ଚଉଁରା ଟା କୋଉଠି କରିବା କହିଲ।
ଡାହାଣ ପଟକୁ କରିବା।
ଡାହାଣ ପଟକୁ ଯେ ଡାହାଣ ପଟକୁ ଆଉ ଆମର ଜାଗା ଥିବ ସେତିକି ଆମ ସ ପଟିକ କରିସାଇଲା ପରେ ଆଗକୁ ଆଉ ଚଉଁରା କରିବା ପାଇଁ ଜାଗା ଥିବ ତ।
ହୁଁ।
ଅଁ ହୋ। ଉଁ ହୁଁ।
ଜାଗା ର
ହଁ ଆଗରେ କାହିଁ ଆମ ଗାଁରେ କହି ନାହାନ୍ତି ତ ଆଗରେ କାହାରି ଚଉଁରା ଥିବାର ମୁ କାହିଁ ଦେଖିନି ତ।
ସବୁ ଘର ଭିତରେ ଆର ମାନେ ପୁରୁଣା କାଳିଆ ଘର ଯୋଉ ଇଏ ଭିତରେ କଣ କହିଲୁ ସ୍କଆର ଘର ନା। ଚାରିପଟ ଯାକ ମଝିଟା ଖାଲି ମଝିରେ ଯା ଚାର କରିଛନ୍ତି ଆଉ। ମଝିରେ କରିଚନ୍ତି ଚ। ମାମୁଁ ଘର ଗିରିଷ୍ ମାମୁଁ ଘର ଦେଖିଲୁନି ଯୋଉ ଇଏ ହଉଛି। ତାଙ୍କର ମଝିରେ ରଖିଛନ୍ତି ଆଙ୍କ ଚିଆର ଚଉଁରା ଟା।
ଆମର ଖାଲି ଯା କରିବା ବାହାରକୁ ଆଉ। ନାଇଁ ଯୋଉମାନେ ବି ସବୁ ନୂଆ ବି ଘର କରିଚନ୍ତି। ତାଙ୍କର ବି ତ କାହିଁ ମୁଁ କାହାରି ଦେଖିନି ଯେ ଘର ଆଗରେ ରହିଲା ଭଳିଆ ରଉଁରା ରହିଛି ବୋଲି।
ହ ନ ରଖିଲେ ଆମ ଆମ କରିବା ଆଉ ଆମ ଆଉ ଯା ଆମ ଆଉ ଜାଗା କଉଠି ରଖିବା ପାଇଁ ଚଉଁରା।
ହୁଁ।
ଆ ଛାତ ଉପରେ ରଖିବା ନା କଣ ଚଉଁରା ସେଇଠି ରଖିଲେ ଠିକ୍ ଛାତ ଉପର ଟା
ସାମ୍ନାରେ ରଖିବାଟା ଠିକ୍ ନା। ଘର ସାମ୍ନାରେ ରଖାଯାଏ ନା।
ସ୍ପଟିକ ଉପରଟା ଆଉ ସେ ଯେଉ ସିଡିଠୁ ଏ ପର୍ଯ୍ୟନ୍ତ ମୁଁ କହୁଛି ଏ ଯୋଉ ଫାଇବର ଆଜବେଷ୍ଟ ଅଛି ପକେଇଦେଲେ ହବ।
ହୁଁ ହୁଁ ହୁଁ ହୁଁ। ଭଲ ହବ ସେଇଟା ପକେଇଦେଲେ।
କାନ୍ଥ ଟିକେ ଟିକେ ଉଠେଇକି ବୁଝିଲ ଟିକେ କରି ଦେଲେ ଏ ଯୋଉ ଉତ୍ତର ପୂର୍ରୁ ଗୋଟେ ଟାଙ୍କି ଟା କରିବାକୁ ପଡିବ ପାଣି ଟାଙ୍କି ଟେ ରଖିବାକୁ ପଡିବ।
ହୁଁ।
ଆଉ ମଟରଟା ସବୁ ପା ଘର ଭିତରେ ଲଗଉଚନ୍ତି ନା ଆମେ କୋଉଠିକି ଲଗେଇବା ମଟରଟା ପାଣି ମଟର ଟା।
ବାଡି ପଟକୁ ଲଗେଇଦ ବାଡି ପଟକୁ କଣ ଆମ ସେଇ ପଛପଟ ଯୋଉ କରିବା ସେଇଠି ଲଗେଇଦବା ଆଉ। ଯୋଉ ଡାଇନିଂ ସ୍ପେସ୍ ଆମର ପଛ ପଟେ ଟିକେ ବାହାରିବନି କି।
ହୁଁ।
ହଁ ସେଇଠିକି ମଟର ଟା ରଖିଦେଲେ ହବ ସୁବିଧା ନହେଲେ ଆଗଷ୍ପଟିକରେ କଣ ରଖିବ ଆଗ ସ୍ପଟିକରେ ରଖାହଉଚି।
ଆଗ ସ୍ପଟିକ ରେ ରଖିଲେ ଶୁଭିବ ବାହାରକୁ। ସେ କହୁଛନ୍ତି ମଟର କେହି ଲଗେଇିବନି ବୋଲି।
ହେପଟକୁ ରଖିଦେଲେ ହେବ ମଟରଟା।
ପୁଣି ପାଣି ପାଇପ୍ ଟା ନବାକୁ ପଡିବ ନା ପାଣି ସିଷ୍ଟମ ତା ନେବାକୁ ପଡିବ ଏପଟ କୋଉ ପଟେ ନବା ଏ ପଶ୍ଚିମ ପଶ୍ଚିମ ପଟେ ବୁଲେଇକି ନବା ପଶ୍ଚିମ ପଟେ ବୁଲେଇକି ନେଲେ ପଛ ପଟୁ ବୁଲିକି ଯିବାକୁ ପଡିବ ନା ଘର ଭିତରେ ନବା?
ଘର ପଶ୍ଚିମ ପଟ ନେଲେ କେମିତି ହବ। ଦେଖିବା କୋଉଟା ସୁବିଧା ହବ ସେତେବେଳକୁ ସେଇଟା କରିବା ଆଉ ଦେଖିକି। ଯୋଉଟା ସୁବିଧା ଲାଗିବ ଆମକୁ ସେମିତି କରିବା ଆଉ। ହଁ। ଆଉ କଁ ଖାଇକି ଯିବ କୁହ ଏବେ?
ଶାଗ ଅଛି ପରା।
ହଁ ଶାଗ ତ ଅଛି।
ଶାଗ ଅଛି ଆଉ ତ ପୋଡା ପୋଡି କିଛି ହବନି ଶନିବାର ଆଉ
ପା କିଛି ହବନି ଆଉ କଁ ଟିକେ କରିବା ଭଜା ଭୁଜି ବୁଜି କଣ କଲେ ଖାଇବା ଟିକେ।
କଣ ଭଜା?
କଲରା ଆଳୁ ଭାଜିଦବ ଏଇ ଖାଇବା ପଖାଳ କଲରା ଆଳୁ ଭଜା।
ଭାଜି ଦେବି।
ଶ ଶାଗ ଭଜା।
କଲରା ଆଳୁ ଭାଜିଦେବି ଆଉ ହଁ ଦିପହରେ ମାନେ କଁ ଖାଇବ?
ଦି ପରେ ଦି ପହରେ କଣ ତୁ କରିବୁ ଖାଇବା ଆଉ।
ଡାଲି।
ଡାଲି କରିବାକୁ ପଡ଼ିବ ହରଡ ଡାଲି ଟିକେ କରିବୁ ଖାଇବା।
ସେଇଟା ତ ହଉଛି ଭାତ ଡାଲି ଆଉ କଣ?
ଆ କଣ ପରିବା ଅଛି?
ପରିବା କିଛି ନାହିଁ ଖାଲି ଭେଣ୍ଡି ଅଛି, ବାଇଗଣ ଅଛି, ଆଉ କଲରା ଅଛି ଏତିକି ଅଛି। ଆଉ କିଛି କଲର ଆଉ କିଛି ପରିବା ନାହିଁ କଲରା ଏଇନେ ଭାଜିଦେଲେ ସରିବ। ଆଉ ଭେଣ୍ଡି ଟିକେ ପୁଅ ପାଇଁ କରିଦେବି କାଲି ବେସନ ଆଣିଥିଲ ନା?
ବେସନ ସିଏ ଆଣିନି ରାସନ ବାଲା ବେସନ ଆଣିନି।
ଅ ହଁ। ତାହେଲେ ଆଉ କଣ କରିବି ଭାବୁଛି।
ଆଳୁ ରେ କଣ ଗୋଟେ କରିଦଉନୁ ପୋସ୍ତ ଫୋସ୍ତ ସୋରିଷ ସରି ସୋରିଷବଟା ଦେଇକି ପୋସ୍ତ ଫୋସ୍ତ ଦେଇକି ଗୋଟେ କଣ କରିଦେ।
ଆଳୁରେ କରି ଖାଇବାକୁ ଆଉ ଇଚ୍ଛା ନାଇଁ। ଆଳୁ ଖାଇବାକୁ ଆଉ ଗୋଟେ କଁ କଣ କଣ କରିବ? କାଲି ରବିବାର ଅଛି। କୋଉ ଦିନ ସୋମବାର ସୋମବାର ଦିନ ଗଲେ ସେଠୁ ସିଆଡୁ ଆଣିବା ପରିବା ପତ୍ର ନା କାଲି ଯାଇକି ନେଇ ଆଣିବା ପରିବା।
ନାଇଁ ନାଇଁ ସୋମବାରେ ଗଲେ ସେଇଠୁ ହାଟରୁ ଧରିକି ଆସିଥିବା। ସକାଳୁ ଉଠିକି ପଳେଇବା ତ ମର୍ଣିଙ୍ଗ ତ ଅଫିସ୍ ମର୍ଣ୍ଣିଙ୍ଗ ଅଫିସ୍। ସାଢେ
ଉଁ ହୁଁ।
ହଁ।
ମୁଁ ତାଙ୍କୁ ନେଇକି ଯିବି ବୁଝିଲ? ଟ ସତ ଏଇ ପ୍ଲାନିଂ ଟା ଦବ ଏଇଠୁ ହେଲା ପରେ ଏଠୁ ଆସିବେ ଆଉ କାମଟା କାମ ଟା କରିଦେଇକ ଏଠୁ ଟିକିଏ ପରିବା ପତ୍ର ଆ ସୋମବାର ହାଟ ଅଛି ଟିକେ ପରିବା ପତ୍ର କଣ ଟିକେ କିଣି ଦେଇେ ଦାନ୍ତ ଆସିକି ପଳେଇଥିବା ଜଳଖିଆ ପଳଖିଆ ବାଟରେ ଗଲା ବେଳକୁ କରିକି ପଳେଇବା। ହୁଁ ଯାଇକି ପଳେଇ ଆସିବା ଆଉ।
ଉଁ ହୁଁ। ଆ ସବୁ ଡକ୍ୟୁମେଣ୍ଟ ଗୁଡା ଖୋଜିକି ରଖିବାକୁ ପଡିବ ଆଜି।
ହୁଁ ହୁଁ ଆଜି କାଇଁ କାଲି ରଖିଲେ ବି ହବ।
ନାଇଁ ରଖିଦେଲେ ଯିବ ଟେନସନ ଆଉ।
ହୁଁ।
ବା ଆଜି କାଲି କେମିତି ଏତିକି ପରିବା ଅଛି କେମିତି କଣ ଚଳିବା ମୁଁ ଜାଣିପାରୁନି କିଛି। ପୁଣି ରାତିକି କଣ କରିବ ମଣିଷ କାଲି କହିଥିଲ କଖାରୁ ଆଣିବା ପାଇଁ କଖାରୁ ଟିକେ ଆଣିଲନି ହେଲା।
ଆଜି ଟିକେ ପରିବା ଆଣିଆ ହାରି ଆଜି ରାତି ଟିକେ କଖାରୁ ଟିକେ ଆଉ କଣ ଟିକେ ଏମିତି ଧରିକ ପଳେଇ ଆସିବି ରାତିରେ।
ହୁଁ। ପରିବା ନାହିଁ ଯେ ସେତିକି ପରିବା କେମିତି କଣ ମୁଁ ଦିପରେ କଣ ଖାଇବାକୁ କରିବି ଭାରି କଣ ଦୀପରେ କରିବି ଭାତ ଡାଲି ତ କରିବି ଆଉ କଣ କରିବି।
ଭାତ ଡାଲି ଉଁ ଭାତ ଡାଲି କଣ ଟେ ଖଟା କରୁନୁ ଆଜି ଖାଇବା।
କଣ ଖଟା କରିବି କିଛି ଆଜି ଆଳୁ ବାଇଗଣ ଟମାଟୋ ବେସର ବଟା ଦେଇକି ବଢି ଦେଇକି କରିଦେବି କି? ଆଳୁ ବାଇଗଣ ଟମାଟୋ ସୋରିଷ ମସଲା ଦେଇକି। ବଡ଼ି ଦେଇକି ତା ଦେହରେ କରିଦେବି ଭଲ ଲାଗିବ ତ?
ଏଇ ଯେଉଁ ବଡ଼ି ଫୁଲା?
ନାଇଁ ନାଇଁ ଆଳୁ ବାଇଗଣ ଟମାଟୋ ବଡ଼ି ମିଶେଇ କରିବି। ଦେଖ ଅଳ୍ପ ଟିକେ କରିଥିବି ହଁ ଗୋଟେ ଆଳୁ ଗୋଟେ ବାଇଗଣ ହୁଁ ଗୋ ଗୋଟେ ଟମାଟ ବଡି ଦିଟା ଖଣ୍ଡ ପକେଇକି କରିଥିବି ଅଳ୍ପ ଟିକେ କରିଥିବି ଦେଖିବା କେମିତି ଲାଗୁଛି?
ଠିକ୍ ଅଛି।
କାଇଁ ଆମ୍ବ କହୁଥିଲ ଆଣିଲନି କି?
ଆମ୍ବ ପା ସେ କହିଛି ସୋମବାର ଦିନ ଆଣିଦବ ଆମ ଆମର ପଲି ଆମ୍ୱ ଆଣିଦବ କହିଦେଛି ମୁଁ ଚାଳିଶ ମୁଁ କହିଲି ଗୋଟେ କାମ କରୁ ପାଞ୍ଚ କିଲୋ ଆଣି ଦେଇଥିବୁ। ପୁଣି ଆଉ ଆର ସୋମବାରକୁ ଆଉ ପାଞ୍ଚ କିଲୋ ଆଣିଦବୁ।
ଓହୋ।
ଆମେ ସାର୍
ସୋମବାର ହଁ।
ଦଶଟା କେତେ ଭିତରେ ଯଦି ଫେରିବ ତାକୁ ମୁଁ ଫୋନ କରିଦେବି। ବୁଝିଲ କି ତାକୁ ମୁଁ ଫୋନ କରିଦେବି। ସେଏ ମୁଁ ତା କହିବି ଏଗାରଟା ବେଳକୁ ତୁ ଟିକେ ଧରିକି ଆସେ ଢେଙ୍କାଣ ମୁଁ ସେଇଠୁ ନେଇଯିବି। ନା ଯଦି କହିବୁ ଏପଟେ ଆସିବା ଯଦି ଗୁଣସିିଆପଟ
ଏ ହେ ହଁ ହଁ ଥାଉ ଥାଉ ହଁ।